ହାଲୋ।
ହାଲୋ।
ହଁ ଆଜି ତମେ କଣ କରୁଥିଲ?
ଏଇନେ ଉଁ ଭଜାକଲି। ଭଜାକଲି ଆଉ କ୍ଷୀର ଫୁଟେଇଲି ପୁଅ
ନାଇଁମ ସକାଳୁ ଆଉ ଠାକୁର ପୂଜା କରୁନ?
ହଁ ସକାଳୁ ଉଠିକି ଘର ଦ୍ୱାର ସଫାସୁଫି କଲି ଓଳେଇଲି। ଆଙ୍ଗ ବାଇରେ ଦୁଆରେ ଗୋବର ପାଣି ପକେଇଲି ଓଳା ଓଳି କଲି। ଆମର ଚୁଲିରେ ଭାତ ଗଣ୍ଡେ ବସୁଛି ଯେ ଚୁଲି ଟାକୁ ଲିପିଲି। ସେଠୁ ଗାଧୋଇକି ଆସିଲି ଗାଧୋଇକି ଆସିକି ଉଁ ଠାକୁର ପୂଜା କଲି ଆମର ସକାଳୁ ଆଜି ଲାଇନ୍ ପଳେଇଛି। ଆଉ ପାଣି କାଢିକି କୂଅରୁ ଠାକୁର ପୂଜା କଲି ଠାକୁର ପୂଜା କରି ସାରିବା ପରେ ଆସିଲି ଏ ସ୍କୁଲ ଯିବେ ବୋଲି ଏ ଭଜା ଭୁଜି ଟିକେ କଲି। ତାଙ୍କୁ ଗଣ୍ଡେ ଭାତ ପଖାଳ ଭାତ ଆଉ ସେ ଭଜା ଭୁଜି ଟିକେ ଦେଲି ଆମ ବାଇ ଛତୁ ଦିଟା ଆଜି ଫୁଟିଥିଲା ନୂଆକିରି ତାକୁ ଭାଜିଲି। ତାଙ୍କୁ ଭାତ ଦେଲି ସେ ଖାଇକି ଏବେ ସ୍କୁଲ୍ ଗଲେ।
ହଁ। ଆଉ ଆଜି ବି ଆମେ ସକାଳୁ ଗାଧେଇ ପାଧେଇ ଠାକୁରଙ୍କୁ ପୂଜା କରି ଯାଇଥିଲି ଜଗନ୍ନାଥଙ୍କ ମନ୍ଦିର। ଯାଇକି ଏ ମନ୍ଦିରରେ ବହୁତ ଲୋକ ଥିଲେ ସେଥିପାଇଁ ଆମେ ଟିକେନାକୁ ସମୟ ଅପେକ୍ଷା କରିବାକୁ ପଡ଼ିଲା। ଆଉ ଭାଇନା ବି ନଥିଲେ ସିଏ ଯାଇକି କିଛି ସମୟ ପରେ ଆସିଲେ। ଆସିକି ଆମେ ବସିଲୁ ଠାକୁରଙ୍କ ପ୍ରାର୍ଥନା କରୁଥିଲୁ ଆସିଲା ବେଳେ। ଭୋଗ ରାଗ କଲୁ ମୁଁ ଆ ବ୍ରତ ପୂଜା କଲୁ। ସେଠୁ ଆମେ ଘର ଆସିଲୁଗୋଟେ ଗୋଟେ ଚାଲିକି ଘରକୁ ଆସିଲୁ। ମୁଁ ଆମ୍ ମୁଁ ଆଉ ବୋଉ ଆମ ମାମା ଯାଇଥିଲେ ଆଉ ଆସିକି ଏନେ ଆଉ ଗୁରୁବାର ଆଜି ଅଛି ଠାକୁର ଘରେ ପୂଜା କରିକି ଶାଗୁ, ଦହି ଆଉ କଦଳୀ। ତ ଏମତି ଚକଟିକି ଖାଇବୁ ଆଉ ଅରୁଆ ଅନ୍ନ ଆଉ ଡାଲମା।
ଆଉ ଠାକୁରଙ୍କୁ ଆଜି ମଣ୍ଡା ଦେଇକି ପୂଜା କରିବନି?
ନାଇଁ ଆଜି ଦେଖି ବ୍ରାହ୍ମଣକୁ ଖୁଆଇବା କଥା ଯେ ଖିରି, ପୁରୀ, ତରକାରୀ କରିବା କଥା ଯେ କିଏ ଆଜିକାଲି ତ କେହି ବ୍ରାହ୍ମଣ ମାନେ ଦକ୍ଷିଣା ଆକାରରେ ଭୋଜନ ପାଇଁ ପଇସା ନେଇଯାଉଛନ୍ତି ସେ ତ ତାଙ୍କ ତାଙ୍କର ଖାଉ ନାହାନ୍ତି ତାପରେ ଖିରି, ସିମେଇ ଖିରି ଟିକେ କଲେ ଆମ ମାମାଙ୍କୁ ଅଛି ସୁ ସୁଗାର ରୋଗ ସିଏ ମିଠା ଜିନିଷ ଖାଇବେନି। ଆଉ ମୋର ମିଠା ଜିନଷ ଯେମିତି ଖାଇବେନି? ଆ କାହିଁକି ସିମେଇ ଖିରି ଅଳ୍ପ ମିଠା ଦେଇକି ଟିକେନାକୁ କରିବି। ଆଉ ପୁରୀ ଯୋଡେ ଯଦି ଛାଣିବି ପିଲାମାନେ ଖାଇବେ। ଆଉ ଆମେ ଆମର ତ ହ ହଉଚି ଗ୍ୟାସ୍ ହଉଚି ଯେ ମୁଁ ଖାଇବିନି।
ଆଉ ଜଳଖିଆ କଣ ଖାଇଚ?
ଜଳଖିଆ ଆଜି କିଛି ଖାଇନି। ଆଉ ପିଲାମାନେ ଖାଇସାରିକି ଗଜା ଆଉ ଇଟିଲି ଗୁଲଗୁଲା ପିଲାମାନେ ଖାଇଛନ୍ତି। ମୁଁ ଠାକୁର ପୂଜା କରିନି ଏଇନେ ସାଙ୍ଗେ ସାଙ୍ଗେ ମନ୍ଦିରରୁ ଆଉଚି। ଏଠି ଠାକୁର ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରିକି ଶାଗୁ ବତୁୁରେଇଚି। ଶାଗୁ ଦହି ଟିକେ ଖାଇକି ପିଇଦେ ପାଣି କରିକି ପିଇବି ଆଉ। ଆଉ ଆଉ କଣ କୁହ ତମେ? ଆଜି ଆଜି ବହୁତୁ ପ୍ରବ ଦିନରେ ବହୁତୁ ଖରା ହଉଚି।
ଆଜି ପ୍ରବଳ ଆଜି ରାତି ପାହୁ ପାହୁ ସୂର୍ଯ୍ୟ ଦେବତା ଆସିଯାଇଚନ୍ତି।
ହଁ ଏତେ କେତେ ଖରା ହଉଚି ବି।
ହୁଁ।
ବହୁତୁ ଖରା।
ଆଜି ସଖାଳୁ ମୁଁ ଜଳଖିଆ କଣ ଆଉ ଭଜା ଭୁଜି ମୁଁ ଖାଇଲିନି କିଚ ଚକୁଳି ପିଠା କଲି। ଚକୁଳି ପିଠାରେ ଚା ଟିକେ କଲି ଯେ ଚକୁଳି ପିଠା ମଡ଼େଇକି ଚାଆ ରେ ଖାଇଲି। ଗୋଟେ ଚକୁଳି ପିଠା, ଚାଆ। ଆଉ ଏନେ ଆଉ ଟିକେ ଯାଉଛି ଯିବି ଆଳୁ ଦିଟା ସିଝେଇବି। ଆଳୁ ଦିଟା ସିଝେଇଲେ ଆମ ପୁଅ ଖାଇବ ପଖାଳ ଭାତ। ଆଉ ଯୋଉ ଛତୁୁ ଟି ତ ଭାଜିଚି ତାକୁ ତରକାରୀ କରିବି। ତରକାରୀ କରିବି ଯେ ଆଳୁ ଟିକେ ସିଝେଇ ଦେଲେ ତାକୁ ତରକାରୀ କରିକି ଆଉ ଡାଲି ଟିକେ କରିବି ଆଉ।
ହଁ। ହୁଁ ଆଳୁ ତରକାରି କରି ଖାଇବ ଆଉ।
ହୁଁ ତମର କେମତି ଛତୁ ତରକାରୀ ହୁଏ ଟିକେ କହିଲ?
ଛତୁ ତରକାରୀ, ଛତୁ ବେସର, ଛତୁ ମସଲା। ଯାହା କରିବା କଥା ଯେ ଯଦି ବିଶର କଲ ଛତୁକୁ। ଆଣିକି ଆଗ ପରିଷ୍କାର ଭାବରେ କାଟିକି ହଳଦୀ ପାଣିରେ ପକେଇଦବ। ତାପରେ ପାଞ୍ଚ, ଦଶ ମିନିଟ୍ ପକେଇଲା ପରେ ପାଣିରୁ ଛତୁକୁ ଚିପୁଡ଼ି ଦବ। ପଡିକି ଗୋଟେ ପାତ୍ରରେ ରଖିବ। ତାପରେ ଯଦି ତମେ ସୋରିଷ ଖଟା ଦେଇକି ଟମା ସୋରିଷ ବିଲାତି ଦେଇକି ଯଦି କରିବ? ସୋରିଷ, ଜୀରା ଟିିକେ। ରସୁଣ ଦି କୁଲା ଆଉ ଲଙ୍କା ଯୋଡେ। ଆଉ ଟିକେ ନାଙ୍କୁ ଜିରା ପକେଇକି ବା ଗୋଟେ ବାଟଣ ହବ। ବାଟଣ ହେଇ। ତାକୁ ଛତୁକୁ ଆଗ ଫୁଟଣ ଦେଇ ଲଙ୍କା ଦେଇ ରସୁଣ ଛେଚା। ପକେଇକି ଭାଜିଦବ ଭଲରେ। ସେ ପାଣି ଟିକେ ମରି ଆସିଲା ବେଳକୁ ସୋରିଷ ଅଳ୍ପ। ପାଣି ତାକୁ କରିଦେଇଥିବ ସୋରିଷ ପାଣି ଟିକେ ପକେଇଦବ ସୋ ସୋରିଷ ପାଣି। ପକେଇଦବ ତା ଦେହରେ ବିଲାତି ଚୁନ୍ ଚୁନ୍ କରିକି କାଟିଦବ ନହେଲେ। ଏ ଯଦି ଫଟା ପକେଇବାର ଅଛି। ସେ ପଛରେ ପକେଇବ। ବିଲାତି ପକେଇଲେ ଭଲ ଲାଗିବ। ପକେଇଦବ ସେ ଫୁଟି ଆସିଲା ବେଳକୁ ପୁରା ଚ ବିଲାତି ଟା ଛତୁରେ ମିକ୍ସ ହେଇଯାଇ ବ ମିଶି ଯାଇଥିବ। ତା ଭିତରେ ଲୁଣ, ହଳଦୀ ଉଁ ଲଙ୍କା ତ ବଟା ହେଇଥିବ। ଲଙ୍କା ଆଉ ଦିଆହବନି। ସେ ହଉଛି ବେସର। ଜୁକଜୁକିଆ କରିଦେଲେ ପଖାଳ। ଗରମ ଯାହା ଖାଇବ ସବୁ ଭଲରେ। ଭଲ ଲାଗିବ। ଟିକେ ଟିକେ ଖଟା ଲାଗିବ ଖାଇବ। ଆଉ ମସଲା ଛତୁ କଲେ ପିଆଜ, ଲଙ୍କା। ଅଦା, ରସୁଣ, ଡାଲଚିନି ଏମିତି ସବୁ ବାଟା ବୁଟି କରିଦବ। ବାଟା ବୁଟି କରିକି ସେମିତି ଛତୁକୁ ହଳଦୀ ପାଣିରେ ପକେଇବ। ହଳଦୀ ପାଣିରେ ପକେଇ କି ଗୋଳେ ଯୋଉ ଛାଣିବ ତାକୁ ସେମତି ଭାଜି ମସଲାକୁ କଷିବ। ଆଗ ଛତୁକୁ ଟିକେ ଭାଜି ଦବ। ଭାଜି ଦେଇକି ଗୋଟେ ଅଲଗା ଜାଗାରେ ରଖିଦବ। ତାପରେ ପିଆଜ, ଟମାଟ। ପିଆଜ ପକେଇଦବ ତେଲରେ। ଅ ଡାଲଚିନି ଦି ଖଣ୍ଡ ପକେଇଦବ। ପିଆଜ ତାପରେ ପକେଇବ। ଲଙ୍କା। ପକେଇ ଦେଇକି ଭାଜିବ। ତାପରେ ଟମା ପକେଇଦବ ଟମାଟ ପକେଇକି ଲୁଣ ଟିକେ ପକେଇଦବ। ଲୁଣ ଟିକେ ପକେଇଦେଲେ ଟମାଟଟା ମି ସିଳ ତାପରେ ବି ଯୋଉ ବଟା ମସଲା ରହିଥିବ। ଅଦା, ରସୁଣ ପେଷ୍ଟ ତାକୁ ପକେଇଦବ। ପକେଇ ଦେଇକି ସେ ତାପରେ ଛତୁକୁ ଯୋଉ ଭଜାଛତୁ ତାକୁ ହୁଁ ଖରଡିବ ସେ ଯୁକୁ ଜୁକିଆ ହବ ନହେଲେ ଟିକେନାକୁ ହାଲକା ଭାବରେ ପାଣି ଦବ। ଛତୁୁର କେତେ ପ୍ରକାର ତରକାରୀ ଅଛି ତ ଯୋଉ ପ୍ରକାର ତରକାରୀ ଛତୁ ଉ ର ପ ଇଏ ଦୋ ଦିଏ ପିଆଜ ପକେଇ କି ଗୋଟା ଗୋଟା ପିଆଜ ପକେଇକି କରି ପାରିବେ। ଛତୁକୁ ବେସର କରିପାରିବେ। ଛତୁକୁ ମସଲା କରିପାରିବେ। ଯାହା କରିବେ ଆପଣଙ୍କର ତମର ଯୋଡିଏ ଛତୁ ହେଇଛି ତାକୁ ଭଲରେ ରସୁଣ, କଞ୍ଚା ଲଙ୍କା ଦେଇକି ଭାଜିଦବ। ଖାଇବ ଯେ ବଢିଆ ଲାଗିବ ଆଉ।
ନାଇଁ ଆମର ଯୋଡ଼ିଏ ହେଇନି ଆମର ଷୋଳ ସତରଟା ହେଇଛି।
ଆ ଷୋହଳ ଏତେ ଛୋତରୁ ଯଦି ହେଇଛି। ତାହେଲେ ଭଲ ତରକାରୀ ଟିଏ ଆଜି ହବ ଆଉ। ଏତେ ଛତୁ ହଉଛି ଆଉ ଛତୁ ଦିଟା କଣ ଏତେ ସତୁରି ଟା ତମେ ଯୁଆଡେ ଯିବ ଦେଖିଆ ଯଦି ହେଇଥିବ ଧରିକି ଆଇ ଆସିଥିବ ବାଟକୁ।
ହଁ।
ସେଇଦିନକୁ ଗୋ ଗୋଡ଼ କୁଆଡେ ତମର ଥିଲା ଯିବାର ଅ କଣ ହେଲା ଜି ବାର କଥା ଠିକ ହେଲା ନା ନାହିଁ?
ଆମର ଯିବାର ଅଛି ଆମର ଜଣେ ବନ୍ଧୁଙ୍କର ପୁଅ ବାହାଘର ହଉଛି ଯେ
କାହିଁ ଆମେ ଚାରି, ପାଞ୍ଚ ଜଣ ମିଶିକି ଯିବୁ ବୋଲି ଭାବୁଛୁ। କାହିଁକେ ଏକାଠି ସିନା ଗୋଟେ କଥା ହେଲେ ଏନ୍
ଜଣେ ନାଇଁ ଜଣଙ୍କୁ ଖବର ଯାଇନି ବୋଲି ସେ କହୁଛନ୍ତି।
ଯାଇନି ବୋଲି ସେ ଯା ହଁ କୁହନ୍ତୁ?
ହଁ ତାଙ୍କୁ କିଛି ଦିଆ ହେଇନି ଉମ ଖବର ବୋଲି ସିଏ ଯିବେନି ବୋଲି ମନା କରୁଛନ୍ତି ଉମ ତ ଯିବାର ଠିକ କରିବେ ବୁଝିକି। ସେଦିନ ଦିଟା ଛତୁ ଧରିକି ଆସିଥିବେ ଫୁଟିଥିଲେ। ଆଉ
ସେଇଦିନକୁ ଯଦି ଫୁଟିଥିବ ତାହେଲେ ନେଇକି ଯିବି।
ହଁ ଯଦି ଫୁଟିଥିବ ଧରିକି ଆସିବେ ଆଉ। ଆଉ ଛତୁ କେମିତି ଆପଣଙ୍କ ପାଳରେ ଫୁଟୁଛି ଟିକେ କହିବେ?
ସିଏ ତାର ତ ମନକୁ ମନ ଭା ବାହାରିକି ପଚି ଯାଇଛି। ଏ ଆମ କାଲି ଯାଇକି ଖରା ବେଳେ ଦେଖିଲା ବେଳକୁ
ଘରକୁଯିବେ।
ଛତୁ କଢ ବାହାରିଛି ତିନି, ଚାରିଟା। ମୁଁ ଭାବିଛି ମନେ ମନେ ମୁଁ ଭାବିଛି ତିନି, ଚାରିଟା ଉମ ଫୁଟ ଫୁଟିବ ବୋଲି କିନ୍ତୁ ଆଜି ସକାଳୁ ଯେତେବେଳେ ଛ ଛତୁ ତୋଳିକି ଆଇଲି ସେତେବେଳେ ଦେଖିଲି ଯେ ଷୋହଳ, ସତର ଟା ଛତୁ ତା ଉପରକୁ ଉପରକୁ ଫୁଟିଛି। ପାଳ ପଚିଗଲେ ଛତୁ ଫୁଟୁଛି ଆଉ।
ହଁ ହଁ। ତାହାଲେ ଛତୁ ତାହେଲେ ଭଲ ଦହି ଫହୀ ପକେଇଦେଲେବି ଛତୁ ଭଲ ଫୁଟିବ।
ତମ ବାରିରେ ପାଳ ନାହିଁ କି?
ନାଇଁ ଆମ ବାରିରେ ପାଳ ନାହିଁ ସେଥିପାଇଁ ଆମେ ଛତୁ କୁ କରିପାରୁନୁ। ଆମେ ବାହାରେ ରହିଛୁ ତ।
ହୁଁ।
ତେଣୁ କରି ରଖିପାରୁନୁ ଆଉ। ଆଉ କୁହ?
ହଉ ରୁହନ୍ତୁ ତାହେଲେ ଟିକେ କାମ ଅଛି।
ହଁ ଧନ୍ୟବାଦ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା।
ହଉ।